ହାଲୋ।
ହାଲୋ।
ନମସ୍କାର ମ୍ୟାଡ଼ାମ। ଆଉ କଣ କରୁଛନ୍ତି? ଶୁଣା ଯାଉଛି ମ୍ୟାଡାମ?
ମୁଁ ଏଇ । ଗୋଟେ ସିନେମା ଦେଖିଲି ତ ସେଇଟା ଭାବୁଥିଲି। । ଭଗବାନଙ୍କୁ ହାଲୋ।
ଆଚ୍ଛା ଆଚ୍ଛା ଟିକେ ଦେଖିଲେ ମ୍ୟାଡାମ?
ସିନେମା ଏମତି ଶ୍ରୀକୃଷ୍ଣ ଉପରେ ସିନେମାଟା ଥିଲା ଶ୍ରୀକୃଷ୍ଣ ମାନେ ତାଙ୍କ ଭଗବାନଙ୍କ ଉପରେ ତାଙ୍କ ରାଜ୍ୟ କେମିତି ଥିଲା ତାଙ୍କ କେତେଟା ସ୍ତ୍ରୀ ଥିଲେ ସେମାନେ କେମିତି କଣ କରୁଥିଲେ ସେ ସବୁ ଥିଲା ଆଉ କଣ। ମୁଁ ଜାଣିନଥିଲି ଗୋଟେ ଚାରି ଧାମରୁୁ ଗୋଟେ ଧାମ ରେ ତାଙ୍କର ହୃଦୟଟା ଆସିକି ରହିଛି ସେ ମନ୍ଦିରରେ। ତାଙ୍କ ନାଁରେ ଅଛି ମୁଁ ଜାଣିନଥିଲି କାଲି ଦେଖିଲି। ସେ ମୁଭିରେ ମାନେ ଗୋଟେ ସେ ସିନେମା ଟା ଫାଷ୍ଟ ଏଟା ଫାଷ୍ଟ ଭାଗ ଟା ଆଉ ଗୋଟେ ଭାଗରେ ଆସିବ। ସେଇଟା କହିବ ଯେମ ହୃଦୟ ଟା ଗଲା ଆଉ ଗୋଟେ ଚାରି ଧାମ ରୁ ତୀର୍ଥ ଧାମ ରୁ ଗୋଟେ ଧାମ ରେ ସେଇଠି ଅଛି କେମିତି ହେଲା କଣ ଅଛି। ତ ଯାହା କିଛି ମାନେ ଅନୁଭବ କଲି କି ଶ୍ରୀକୃଷ୍ଣ ସ ମାନେ ଗୋଟେ ଭଗବାନ ସ୍ତାଙ୍କର ସ୍ ତାଙ୍କ ପାଖ ଆର ସବୁ କିଛି ଥିଲା କିନ୍ତୁ, କିଛି ନାଇଁ। ସେ ତାଙ୍କ ନିଜ ମାନେ ଏ କର୍ତ୍ତବ୍ୟ କୁ ଭାବିକି ସବୁ ସେ ମାନେ ବଳିଦାନ କରିକି ମାନେ ରହିଗଲେ। ତାଙ୍କ ରାଧା ୟବନ ୟବନଙ୍କ ଯାଙ୍କ ଜୀବନରେ ରାଧାକୁ ଗୋ ପ୍ରେମ ଥିଲା ତାଙ୍କୁ ଛାଡିକି ସେ ନିଜ କର୍ତ୍ତବ୍ୟକୁ ଆଗୁକୁ ବଢିଗଲେ। ତାପରେ ସତ୍ୟଭାମା କେମତି ଆସିଲା। ରୁକ୍ମଣୀ କେମିତି ଆସିଲା। କଣ ପାଇଁ ତାଙ୍କୁ ମାନେ ବିବାହ କଲେ। କେମିତି ତାପରେ ସେ ଗାନ୍ଧାରୀ ତାଙ୍କୁ ଅଭିଶାପ ଦେଲେ। ଗାନ୍ଧାରୀ ଜାଣିଛି କି ମୋର ପୁଅମାନେ କେମିତି ପାଣ୍ଡବ କୁ କେମିତି ଅତ୍ୟାଚାର କରୁଛନ୍ତି ହେଲେ ଭି ସେ ତଥାପି ସେ ତାଙ୍କୁ ଲାଷ୍ଟ ମାନେ ଶେଷ ଥରେ ଶେଷ ଶେଷ ତାଙ୍କୁ ଅଭିିସାବ ଦେଲେ ତ ମାନେ ମାନେ ଏଇଟା ଜୀବନ ଟା ପୁରା ଧ୍ୱଂସ ହେଇଯିବ ତ ନିଜ ପରିବାର ତ କୁଟୁମ୍ବ ଏମିତି କାଟି ହାଣିକି ମରିବେ ପୁରା ହେଲା ସେଇଟା ମାନେ ସେ ଅଭିଶାପ ଦେଲେ କହିଲେ କି ଛତିଶ ବର୍ଷ ପରେ ତାପରେ ପୁରା ହେଲା ପୁରା ତାଙ୍କ ଦ୍ଵାରିକା ମାନେ ପୁରା ତାଙ୍କ- ଜାଗା ଟା ପୁରା ବୁଡିଗଲା ସମୁଦର ଭିତରେ। ନଦୀ ଭିତରେ କିଛି ନାହିଁ ଏବେ ଖାଲି ତାଙ୍କ ସ୍ମରଣ ଅଛି କି ହଁ ଶ୍ରୀକୃଷ୍ଣ ଥିଲେ, ରାଧା ଥିଲେ ସେ ସେଇଠି ଏବେ ବି ଆସନ୍ତି ଆର୍ ପୂଜା ହୁଏ ଏଇ ସବୁ। ଦେଖିଲି ଆପଣ ଜାଣିଚନ୍ତି କିଛି ଶ୍ରୀକୃଷ୍ଣ ବିଷୟରେ।
ମୁଁ ତ ସେଇ ଜାଣିଥିଲି କୃଷ୍ଣ ଭଗବାନଙ୍କ ବିଷୟରେ ଯୋଉ ମହାଭାରତରେ ଦେଖିଚି ସେମାନଙ୍କର ଆଉ ଏ ଯୋଉ ଆମ ହଁ ଅଳ୍ପ ପୁରା ତ ଜାଣିନି ତାଙ୍କ ଯେମିତି ଜନ୍ମ ମୃତ୍ୟୁ ଯାହା ହେଇଛି ସେଗୁଡା ହିଁ ଜାଣିଛି ଆଉ ତ ଏମିତି କିଛି ଜାଣିନି ସେମାନଙ୍କ ବିଷ
ଏଇଯ କହ ଏଇଯ କହନ୍ତି ନା ଷୋଲ ଅ ସୁଲ ହଜାର ଗୋପୀଙ୍କୁ ରଖିଥିଲା। ହେଲା ସେଟା କେମିତି ତା ଗୋଟ ରହସ୍ୟ ଅଛି ସେ କଣ କଲେ ଗୋଟେ ରାକ୍ଷସ ତାଙ୍କୁ ନା ପୁରା ମାନେ ଉଠେଇକି ନେଇଗଲେ ଯେମତି ରାବଣ ଯେମିତି ସୀତା କୁ ଚିର ହରଣ କରିଥିଲେ ନା ସେମିତି ଗୋଟେ ରାକ୍ଷସ ଥିଲେ ତା ନା ଟା ମୁଁ ଭୁଲି ଯାଇଛି ସେ ପୁରାମାନେ ସେ ସ୍ତ୍ରୀ ଲୋକମାନଙ୍କୁ ଉଠେଇକି ନେଇକି ରଖୁଥିଲେ। ଯେତ ସେତେବେଳେ ଶ୍ରୀକୃଷ୍ଣ ସତ୍ୟଭ୍ରମାକୁ ନେଇକି ତାଙ୍କୁ ମାରିଲେ
ଆଜ
ରାସ ରାଚ ଆଶୀର୍ବାଦ ଥିଲା କି ତତେ ତୋର ମା ମାରିପାରିବ ଆଉ କେହି ନାଇଁ। ହେଲେ ସତ୍ୟଭାମା ତା ମାନେ ଅ ପୂର୍ବ ଜନ୍ମରେ ଅ ଭୂମି ନାଥା ତା ମା ଥିଲା। ଏଇ ଯୋଉ ନମ୍ରେସ ସତ୍ୟ ମା ଶ୍ରୀକୃଷ୍ଣଙ୍କର ମାନେ କଣ ସ୍ତ୍ରୀ ଥିଲେ ହେଲା। ହେଲେ ସେ କହିଲା ସତ୍ୟଭାମାଙ୍କୁ ତୁ ମା ତୁ ତା ପୂର୍ବ ଜନମରେ ମା ଥିଲୁ। ତ ନା ଭୂମି ଥିଲା ଏବେ ସତ ଭୋମା ସେ ମାରିଲା ଯାଇକି। ତା ଉପ ସେ ଷୋଲ ହଜାର ଷୁଲ ହଜାର ଯେ ରଖି ଥିଲା ସେ ଚିର ହରଣ କରିକି ସେମାନେ ସେ କହିଲେ କାହିଁକି ଏମାନେ ଦୁଃଖିତ ଅଛନ୍ତି। ତ ସତ୍ୟଭାମା କହିଲେ କି ଏମାନେ ଏମାନଙ୍କୁ ଚିରହଣ କର ରଖିଥିଲେ। ଏବେ ଘରେ ତାଙ୍କୁ ମାନେ ଗ୍ରହଣ କରିବେନି ଗୋଟେ ସ୍ତ୍ରୀ ଲୋକ ବାହାରକୁ ବାହାରିଲା ପରେ ସେମାନେ ତାଙ୍କୁ କହନ୍ତି କି ତାର ଇଇ୍ଜତ ନାହିଁ ଆଉ ତା ସମ୍ମାନ ନାହିଁ ଆ କିଛି ବି ନାହିଁ ସେମାନେ ସେଥିପାଇ ଦୁଃଖିତ ଅଛି। ତାଙ୍କ ମନରେ ଖୁସି ନାହିଁ ତାଙ୍କ ଚେହେରାରେ କିଛି ବି ମାନେ ଖୁସି ନାହିଁ ହସି ନାହିଁ। ତ ସେ ହିର ହ ହରେ କ୍ରିଷ୍ଣ କହିଲେ ଠିକ୍ ଅଛି ମୁଁ ତାଙ୍କୁ ରଖିବି। ମୋ ପ୍ରଜାରେ ତାଙ୍କୁ ମଁ ନିଜ ଗପୀ ଗଣକି ରଖିବି ତାଙ୍କ ନାଁ ଗୋପୀ। ସେଇଟା ସେ ଷୋଳ ହଜାର ଗପ ର ନାଁ ହୁଏ ଶ୍ରୀକୃଷ୍ଣ ପରେ ସେଇଟା ଆମ ସମସ୍ତେ ଭାବୁ ମୁଁ ବି ଭାବୁ ଭାବୁଥିଲି କେବେ ଏତେ ଜଣଙ୍କୁ ମାନେ ସେ ବିବାହ କରୁଥିଲେ କି ତାଙ୍କ ପ୍ରେମିକା ଥିଲେ ଏରା କିଛି ନାହିଁ।
ସେମାନେ ସହାୟତା ଦେଇଥିଲେ ତାଙ୍କୁ ନା।
ହୁଁ ଷୋହଳ ହଜାର ଗୋପିକୁ ନେଇଥିଲେ ସେ ତାଙ୍କୁ ହୁ ମାନେ ତାଙ୍କୁ ତା ନାଁ ଦେଇଥିଲେ ଗୋପୀନାମରେ ରକ୍ଷା କରି ତାଙ୍କୁ ଆଶ୍ରୟ ଦେଇଥିଲେ। ଆଶ୍ରୟ ଦେଇଥିଲେ ତୁ ତାଙ୍କ ନାଁ ସେମାନେ ନାମିତ ହେଲେ ନା ଗୋପୀ ଷୋହଳ ହଜାର ଗୋପୀ ତାଙ୍କ ନାଁରେ ନାମିତ ହେଲେ ରହିଲେ। ଏଇଟା ତାଙ୍କ ମେନ୍ ହେଲା ରାଧା ଯୋଉ ପ୍ରେମିକା ଥିଲେ ତାଙ୍କୁ ଆଉ କିଛି କର୍ତ୍ତବ୍ୟା ପାଇଁ ବିବାହ କରି ପାରିଲେନି କିନ୍ତୁ ତାଙ୍କ ବାଉଁଶ୍ରୀ ଯୋଉ ତାଙ୍କ ପ୍ରିୟ ଥିଲା। ଜିନିଷ ତାକୁ ଦେଇକି ଚା ମାନେ କହିକି ଗଲେ କି ଲାଷ୍ଟ ଶେଷ ଥରେ ତୋତେ ମିଲିବି ଯେ ଜୀବନ ତ୍ୟାଗ ମିଲିବି। ଏବେ ଏଇଟା ମୋ ଜିନିଷ ର ମୁଁ ଆ ବଜେଇବିନି। ତାକୁ କହିକି ଚାଲିଗଲେ ତାପରେ ଭଉଣୀ କେ କେମିତି ପାଣ୍ଡବ ସମାଜକୁ ଯାଇଥିଲା। ଶ୍ରୀକୃଷ୍ଣ ତାପରେ ରୁକ୍ମଣୀ ମିଳିଲେ କେମତି ଗୋଟେ ସା ବିବାହ କଲେ କି ସତ୍ୟଭାମା ଏମିତି ଗୋଟେ ରହସ୍ୟ ଅ ଛି ମାନେ ଗୋଟେ ଗୋଟେ କାହାଣୀ ଅଛି ଉଁ
ବହୁତ ଭଲଲାଗିଲା ସେ କାହାଣୀ। ଟା ଶୁଣିକି ମାନେ ଆମେ ଆମେ ଯୋଉ ଠାକୁରଙ୍କୁ କୁ ଜାଣୁନି କି ମାନେ କେମିତି କରିଲେ କଣ କରିଲେ ସେଇ ଗୁଡା ଏବେ ଆମର ମାନେ ବାହାର କରୁଛନ୍ତି। ଏଇ ଫିଲ୍ମ ଦ୍ଵାରା ଏଇ ମାନେ ଏଁ ଟି ଟିଭି ଦ୍ବାରା ଟେଲିଭିଜନ ଦ୍ଵାରା ନହେଲେ ଆମର ଜ ଯେମତି ସିନେମା ହଲ ଗୁଡାରେ ଦେଖା ଯାଉଛି। ସେ ସବୁ ଆମେ ଏବେ ଜାଣୁଛୁ। କୁ ଆମର ମାନେ କଣ ଅଛି କଣ ନାହିଁ। ହୁଁ ଭଗବାନଙ୍କ ବିଷୟରେ ଜାଣୁଛୁ ସେଇ ଗୁଡା ହିଁ ଆମ ପାଇଁ ବହୁତ ଭଲ। ଏତିକି କଥା ମୁଁ ଜାଣିନଥିଲି ଦେଖନ୍ତୁ।
ହଁ ତାର ଦୁତୀୟ ଭାଗ ଥିବ। ମୁଁ ବି ଜାଣିନଥିଲି। ହୁଁ।
ସେଇଟା ଆମେ ପୂଜା କରୁଚୁ ଠାକୁରଙ୍କୁ କିନ୍ତୁ ଆ ମେ ଜାଣୁନୁ କି ସେମାନେ କେମିତି ଆସ ଆସିଲେ କଣ କରିଛନ୍ତି। କଣ ନାହିଁ ମାନେ ଆମେ ଅଳ୍ପ ଅଳ୍ପ ସବୁ ଜାଣୁଛୁ। ନା
ରା ର ସେଇ ସେଇ ମାନେ ସେଇ ଜାନ ଯେ କଣ କହିବି ସେ ଜୀବନରେ ମାନେ ରାଧା ମା ପୁରା ଏକୁଟିଆ ରହିଗଲେ ତାଙ୍କୁ ମାନେ ମାନେ କଣ ମ ମାନେ ସ୍ମରଣ କରିକି ସେଠି ତା ଜାଗାରେ ରାଧା ମା ଯୋଉଠି ରହୁ। ଥିଲେ ସେଇ ଜାଗାରେ ତ ରାଧା ମାଙ୍କ ଙ୍କର ମନ୍ଦିର ର ନା
ମନ୍ଦିର ଅଛି ହଁ ସେଥିପାଇଁ ବୋଧେ ଆମର ମାନେ କୃଷ୍ଣ ଭଗବାନ କହୁଛନ୍ତି କି ମାନେ ମତେ ମାନେ ପ୍ରଥମେ ନ ଡାକିକି ଆପଣ ରା
ରାଧାଙ୍କୁ ଡାକନ୍ତୁ ହଁ ସେ ମା ରୁକ୍ମଣୀଙ୍କୁ ବି କହିଲେ ରାଣୀ ରୁକ୍ମଣୀଙ୍କୁ ବି କହିଲେ କି ମୋ ମାନେ ନାଁ ରେ ରାଧା ଅଛି। ଫାଷ୍ଟ ମୁଁ ରାଧାର ହିଁ ସେ କଣ ତା କର୍ତ୍ତବ୍ଯ ବ ମୁଁ କହିଲି ନା ମାନେ ଶ୍ରୀକୃଷ୍ଣ ଭଗବାନ ସବୁ କିଛି ଥିଲେ ନା କିଛି ନ ଥିଲେ। ତାଙ୍କ କର୍ତ୍ତବ୍ଯ ପାଇଁ ତାଙ୍କ ମାନେ କିଛି ନଥିଲା ସେ ତା ଜୀବନକୁ ହିଁ ଦେଇଦେଲେ। ପୁରା ହରେଇ ଦେଲେ ସେଇଟା ହିଁ ସେଇଟା ସେଥିପାଇଁ ତ ଏବେ ବି ରାଧା କୃଷ୍ଣ ର ମନ୍ଦିର ବନୁଛି ରାଧା କୃଷ୍ଣ ନାଁ ହଉଛି। କିନ୍ତୁ ସେ ସତ୍ୟଭାମା ର ନାଁ ନାହିଁ ରୁ ମଣିଙ୍କ ରାନ୍ ହୁଁ ହୁଁ ତାଙ୍କ ପ୍ରଥମ ପ୍ରେମ ହଁ ସେ ତାଙ୍କ ପ୍ରଥମ ପ୍ରେମ ଯବନୀୟ ମାନେ ଯୋଉ ଥିଲେ ସେତବେଳଲେ ତା ତାଙ୍କୁ ସେ କରି ପାରିଲେନି କିନ୍ତୁ ତାଙ୍କ ପାଖରେ ସେ ସତା ଗଲା ମାନେ ସେଇଟା। ସେ ସେ ତା ଦ୍ଵିତୀୟ ଭାଗରେ ଜଣା ପଡିବ ତାଙ୍କ ସେ ଯେତେବେଳେ ଦେହ ତ୍ୟାଗ କଲେ। ତାପରେ ତାଙ୍କ ହୃଦୟ ସେଟା ମାନେ ଖରାପ ହେଲାନି ଜରିଲାନି ତାପରେ ସେଟା ମାନେ ନଦୀରୁୁ ସେ ଭାସି ଭାସି ଆସିକି ଗୋଟେ ତୀର୍ଥ ଜାଗାରେ ଯୋଉଟା ଅଛି ଏବେ ସେଇଠି ସେଇଠି ଭାଗରେ ଦେଖେଇବ କେମିତି ସେଇଠି ଆସିଲା ସେ ରାଜା କୁ କେମିତି ସ୍ୱପ୍ନ ଦେଲା ସେମାନେ କେମିତି ମୂର୍ତ୍ତି ବନେଇଲେ କେମିତି ମୂର୍ତ୍ତି ବନେଇଲେ ଏଥରେ କଣ ହେଇଛି ରହସ୍ୟ ସେଇ
ବୋଧେ ମତେ ଲାଗୁଛି ଆମର ଯେ ସେଇ ଜଗନ୍ନାଥ ଠାକୁରଙ୍କର।
ହଁ ସେଇଟା ବୋଧେ ଏବେ ଦ୍ଵିତୀୟ ଭାଗ ଦେଖିଲେ ଜଣା ପଡ଼ିବ ସେଇଠି ତ କହୁଛନ୍ତି ତାଙ୍କ ହୃଦୟଟା ଆସିକି ବସିଛି କେତେ ମାନେ ସୌଭାଗ୍ୟ କଥା ସେଇ ସେଇ ମାନେ ସେ ଅଞ୍ଚଳର ଲୋକମାନାନଙ୍କ। ଦେଖ କୃଷ୍ଣର ମାନେ ଯାହା ତା ଦେ ମାନେ ଯୋଉଟା ତା ଜନ୍ମଭୂମି ସେଠିରେ ସେ ନାହାନ୍ତି କେଉଠି ଅଛନ୍ତି ତା ହୃଦୟ କେଉଠି ଅଛନ୍ତି ସେ ମାନେ ସେଇ ଜାଗାରେ
ହଁ ସେଇଟା।
ହ୍ୟାଲୋ।
ହଁ ମତେ ତ ଏ ସବୁ ଶୁଣିକି ବହୁତ ଭଲ ଲାଗେ। ପଥିଲା ସେଇ ମାନେ ଆପଣ କୋଉ ଫିଲ୍ମ ଟା ଦେଖ ଦେଖିଲେ ମତେ ତା ନାଁ ଟା ଟିକେ କୁହନ୍ତୁ ନା ମୁଁ
ହୁଁ ମୁଁ କହିବି କହିଦେବି ଆରେ ଯେତେବେଳେ ମୁଁ ଛୋଟ ଟ ଥିଲି ନା ସେତେବେଳେ ହଁ। ଯେତେବେଳେ ମୁଁ ଛୋଟ ଥିଲି ମୋ ସେ ସେତେବେଲେ ଆଈ ଆଈ ଥିଲେ ସେମାନେ ସବୁ କିଛି କିଛି କାହାଣୀ କହୁଥିଲେ। ଏମତି ହୁଁ ଏବେ ଶିବ ଭୋଗ। ଭଗବାନଙ୍କର ବି କାହାଣୀ ଅଛି। ଅଛି ନା ସେମିତି ସେମାନେ ବି ବିଷ ବିଷ ପିଲଲେ ସମସ୍ତଙ୍କୁ ଜଗତକୁ ବଚେଇବା ପାଇଁ ପୁରା ଦେବୀ ଦେବତା ଗଣକୁ ବଚେଇବା ପାଇଁ ବିଷକୁ ନିଜ। କଣ୍ଠରେ ରଖିକି ରହିଲେ। ନା ପିଲେ ନା ନା ଆଗକୁ କିଛି ଗା ମାନେ ଥୁକିଲେ ସେଟା କଣ୍ଠରେ ଆଉ କୁହନ୍ତି ନୀଳକଣ୍ଠ ନା। ହୁଁ। ସେଇଟା ତ ଏ ଯୋଉ ଶ୍ରାବଣ ଶ୍ରାବଣ ମ-ମାସରେ ଲୋକମାନେ ନାଇଁ ଆସ ଗଞ୍ଜା ପିଞ୍ଜା ନିଶା ନିଶା ଦ ଖାଇକି କ କ ମହାଦେବ ର ନାମ ନେଲେ କିଛି ନା ସବୁ ଝୁଲ ସେ କଣ ଥିଲା ଗୋଟେ ରହସ୍ୟ ତ ଲଗା ଏ ଯଉ ହଁ ନ ଆଜିକାଲି ଲୋକ
ସେ ଗଞ୍ଜା ଖାଉଛନ୍ତି, ସବୁ ମଦ ପିଉଛନ୍ତି ଭଗବାନଙ୍କ ନାଁ ରେ
ହୁଁ ହୁଁ। କେ କେ ମାନେ କରନ୍ତିନି। ସେମାନେ ପୁରା ନିଜ ପୁରା ମାନେ ନିଷ୍ଠା ପ୍ରବଳ ପୁରା ଦେଇକି ବ ଭକ୍ତି ସାଗରରେ ଡୁବିକି ଯାଆନ୍ତି। କେତେ କେତେ ବାଲା କେତେ କେତେ ଲୋକ ଲୋକ ମାନ ଏମତି ସେଇ ସବୁ ଅଛି କିଛି କିଛି ରହସ୍ୟ ସେଇଟା ୟୁଜ କରୁ ମାନେ ମିସ୍ ଇ
ମାନେ ହଁ ହଁ ଧର ଆମ ଧର୍ମର ବିଷୟରେ ଜାଣିନାହାନ୍ତି।
ଜାଣି ନାହାଁନ୍ତି। ଏବେ ହଁ କାଲି ମୁଁ ଗୋଟେ ସିନେମା ଦେଖିଲୁ ଟିକେ କିଛି ଜାଣିପାରିଲି, ତାପରେ ଭାବିଲି ମ କିଛି ମାନେ ସେ ବି ଗୋଟେ ଭଗବାନ ଥିଲେ କିନ୍ତୁ ସେ ବି ଗୋଟେ କର୍ତ୍ତବ୍ୟରେ ଦାବିକି ରହିଥିଲେ, ଦବି
ଆଜ୍ଞା।
ଆ ରାଧାକୁ ଆଣିନଥାନ୍ତେ ତା ହଁ ତା ରା ରାଜ୍ୟକୁ
ହୁଁ ସେମାନେ ସାଙ୍ଗରେ ରହି ବିି ଥାନ୍ତେ
ମାନେ ଗୋଟେ ମାନେ ଲାଷ୍ଟ ଦିନ ଦେଖେଇଲା। ସେ ଯେତେବେଲେ ଦେହ ତ୍ୟାଗ କରୁଥିଲେ। ସେତେବେଲେ ସେ ଗୋଟେ ଯୋଉ ମାରିଥିଲା ତା ତାକୁ ମାନେ ତାକୁ ସେ ସେ ବଜେଇଲା ତାକୁ ମାନେ ୟ ମାନେ ମ ମାନେ କଣ କ ସ୍ମରଣ କରିକି ସେପଟ ଗୋଟେ ରାଧ ମା ବି ତାଙ୍କୁ ମ ମାନେ ସ୍ମରଣ କଲେ। ଆ ସେ ବି ତାଙ୍କ ବାଉଁଶୁରୀକୁ ଧରିକି ବଜେଇଲେ ତାଙ୍କ ବାଉଁଶୁରୀ ବା ଦେଇଥିଲେ ନା। କି ତୁ ରଖିଥା ମୋ ପ୍ରିୟ ଜିନିଷ ତୋ ପାଖରେ ଅଛି। ମୁଁ ଏବେ କେବେ ଗୋ ହଁ କେବେ ବି ବଜେଇବିନି ଆଉ। ଠିକ ଅଛି।
ରଖୁଚୁ ହଁ ନମସ୍କାର।